ହାଲୋ। କଣ କରୁଚୁ?
ଏଇଠି ବୁଲୁଥିଲି ଆଉ। ହଁ ଖାଇଚି। ତୁ ଖାଇଚୁ?
ହଁ ମୁଁ ଖାଇନି। ଗାଧେଇକିନି ଆସିଲେ ଖାଇବି ଆଉ।
ଓହୋ। ଆଉ ଦେହ ପା ଭଲ ଅଛି ନା?
ହଁ ଭଲ ଅଛି। ତୋର?
ହଁ ମୋର ବି ଭଲ ଅ ଆଉ ଘଲ ଲୋକ ସବୁ କେନ୍ତି ଅଛନ୍ତି?
ଦେହ ଯାହା ଟିକେ ଖରାପେ ଆଉ।
ଓହୋ। ହଉ ଆଉ କଣ କହ। ହଁ ମୁଁ ଭଲ।
କହୁନୁ କଣ?
ଓହୋ ଆରେ ମୁଁ କଣ କ କଣ କଥା କହିବା ପାଇଁ ଚାହୁଁଥିଲି କହିଲୁ?
କହ।
ଏଇ ଯୋଉ କଣ କହିଲୁ କୁମାରପୂର୍ଣ୍ଣା ଆସିଲାନି ନା କୁମାରପୂର୍ଣ୍ଣାେ ବିଷୟରେ କଣ କଥା ହେବା ପାଇଁ ମୁଁ ଭାବୁଥିଲି।
କୁମାରପୂର୍ଣ୍ଣେଇକି ମୁଁ ଭାବୁଛି ଦେଖ ମାନେ ଗୋଟେ ଦିନରେ ନା କିନ୍ତୁ ସାତ ଦିନ ପୂଜା କରିବାକୁ ପଡିବ। ଏ ମାସ ଯାକ ତୁ କରୁଛୁ ଜହ୍ନିଓସା ତୁ ଜହ୍ନିଓସା କହୁଛୁ କରିବାକୁ ନା କୁମାରପୂର୍ଣ୍ଣେଇ କହୁଛୁ କରିଆକୁ।
ଏ ଜହ୍ନି ଓଷା କଲେ ଆମର ଦି ଛୁଆ ଆମର ନାହାନ୍ତି ଚାରି ପାଞ୍ଚ ଜଣ କି ଆମ ଚାରି ପାଞ୍ଚ ଜଣ ହେଲେ ସେ ସେଥିରେ ବଡ଼ ଛୁଆ ଅଛନ୍ତି ତମେ ମାନେ ସବୁ ପଢୁଛ ନା। ତ ସବୁଦିନ ଆସି ପୂଜା କରିପାରିବନି କି ମୋର ବି ଏମତି ଦେହ ଭଲ ନାହିଁ ହବନି ମୁଁ ଭାବ ଚିକି ସାତ ଦିନ ଆମେ କୁମାର ପୂର୍ଣ୍ଣିମା ଟା କରିବା ପାଇଁ।
ତାହେଲେ ଆମେ ସାତ ଦିନ ଯୋଉଟା କୁମାର ପୁନେଇ ସେଇଟା କରିବା। ସେତେବେଳେ ସମସ୍ତେ ରହିବେ କାରଣ ସେଇ ଟାଇମ ଟା ଛୁଟି ନା ଦେଖେ। ସେଠି ଆମ ଦଶହରା ଛୁଟି ମାନେ ସେଠି ଆମେ ସବୁଛୁଆ ରହିବାକୁ ବାଧ୍ୟ କାରଣ ଲକ୍ଷ୍ମୀ ପୂଜା। କୁ ଶେଷ କୁ ସେଟା ଆରମ୍ଭ ଏମିତି କଣ ହୁଏ ନା କଣ ତ ସେଟା ହବ। ମୁଁ ଭାବୁଛି ସେଇ ଟାଇମ ରେ ଏ ମାନେ ଆମେ କରିବା କୁମାରପୂନେଇ ଏଟା ଯେ ମାନେ କୁମାରପୁନେଇ ଯୋଉ ଟାଇମ ରେ ପଡିବ। ସେଇ ଟାଇମରେ ଆମେ ସବୁ ଝିଅ ଦେଖେ ମୁଁ ତ ରହୁଛିି ତୁ ରହୁଛୁ ଆମ ସାନ ଝିଅ ଯଦି ସେ ବାହାରେ ରହିଥିବ ରହିଥିବ କଲେଜରେ ନହେଲେ ଆ ଆଉ ଆଉ ସାଙ୍ଗ ଆର ସାଙ୍ଗମାନେ ସବୁ ତମ ଚାକିରି କଲେ ବି ବାହାରେ ରହି ଥିବେ ଆଉ ଗୋଟେ ସାଙ୍ଗ ତା ଠିକ ନାହିଁ ସେ ରହିବ କି ନାହିଁ। ନା ଆମେ ଦୁଇ ତିନି ଜଣ ମିଶିକି ନା କରିବା ପୁଣି ରାଗରୁଷା ଅଭିମାନ ତ ପ୍ରବଳ ରହୁଛି ଏଠି କଲେ ସେଠି ପ୍ରୋବ୍ଲେମ ସେଠି କଲେ ଏଠି ପ୍ରୋବ୍ଲେମ। ସେଇଟା ଗୋଟେ ଫଇସଲା କରିବା ଯେ କୋଉଠି କରିବା।
ହଁ ଆର ବର୍ଷ ଦେଖୁନୁ କେମନ୍ତି ଗୋଟେ ଅସୁବିଧା ବାହାରିଲାନି କି। ଏ ମୁଁ ଆଉ ଗୋଟେ ଜାଗାରେ ଆରେ ମୁଁ ସେମାନେ ଫାଷ୍ଟ ପଚାରିଲି ମୁଁ କହିଲି ଆଉ ତମେ ଏଇଠି ଓଷା କରିବି ନି ନାଇ ସେ ମାନେ କିଛି କହିଲେନି। ତ ଯଦି କହିଲେନି ମୁଁ ଯାହା ଓଷା କରିବି ମାନେ ନା ମୁଁ ସେଥିପାଇଁ ଆସିକି କଲି ତମ ଘରେ ଆମେ କଲେନି କି। କହିଲେ ତାଙ୍କର ରାଗ ହେଲା କହିଲେ ତମେ ଆମ ସହିତ କଲୁନି କି ତମେ ଆମକୁ ଫାଷ୍ଟ ରୁ କହିଥିଲେ ଆମେ ତମ ସହିତ ମିଶିକି କର ଥାନ୍ତୁ ତମେ ତ କିଛି କହିଲନି ତ ମୁଁ କଣ ତା ବୋଲି ପୂଜା ଟା ଆଉ ଆଉ ମୁଁ ମୋର ବନ୍ଦ କରିଦେବି କି ନା। ତ ସେଇ ଆର ବର୍ଷରେ ରାଗ ରୁଷା ହେଲା ଏଇ ବର୍ଷ ଫାର୍ଷ୍ଟ କଥା ବସେଇଆ କି ଆଉ କଉଠି ଓଷା କରିବା ଯଦି କରିବ ଆଗୁଆ କହିବ ଯଦି ନ କରିବ ମୂଳ ରୁ ମନା କରିଦବ କି ନାଇ ଆମେ ଓଷା କରିବୁନି ଆମର ଛୁଆ ସଟେଜ ଅଛନ୍ତି ଆମେ କରିବୁନି।
ହଁ ତାହେଲେ ଦେଖ ହଇରାଣ ଟା ମଝିରେ ତୁହି ହେଇଯାଉଛୁ। ହଁ ତୋତେ ମନ ନାହିଁ ଏପଡେ ରଖୁଛନ୍ତିି ମାନେ ତୁ ସବୁ କାମ କରିନେଉଛୁ ନା। ତୁ ଏପଟେ ହେଲେ ହଁ ତାଙ୍କର କେହି ରହୁନାହାନ୍ତି ତାଙ୍କ ଅ ଜାଗାରେ ତୁ ସବୁ ଧୋଇ ଧୁଆ ହେଇକି ପୋଛା ପୋଛି କରିକି ମୁରୁଜ ପକେଇକି ପୂଜା କରିକି ତୁ ସବୁ କରୁଛୁ ସେଥିପାଇଁ ତତେ ସେ ଡାକିକି ନେଇଯାଉଛନ୍ତି ଆମର ଏପଟେ ହେଲେ ମୁଁ ଅଛି ତ ସେ ଭାବୁଛନ୍ତି ହଁ ସେ ତ ଅଛି ତା ଭଉଣୀ ଅଛନ୍ତି ସେମାନେ କରିବେ। ସେ ଆମର ଏଠି ଇଏ କରିବ ମାନେ ତୁ ଜାଣିଛୁ ସେମାନେ କରିପାରିବେନି ଏତେ ଯେମିତି ତୁ କରିବୁ। ସେଥିପାଇଁ ତତେ ସେ ରଖୁଛନ୍ତି ଆଉ ପୁଣି ରାଗ ରୁଷା ସାଙ୍ଗେ ସାଙ୍ଗେ ଯାଇକି କହିଦେବେ ତମ ତୋ ଜେ ଜେମା କୁ ଯାଇ ହଁ ସେ ସେଠି କଲା ଏଠି କଲାନି କେତେ ତୁ ଆକଚୁଆଲି ତୁ ହିଁ ସଫରଟା ହବୁ ସବୁଆଡୁ ଦେଖିଲେ ତ ତତେ ଯୋଉଟା ଦେଖେ କମ୍ଫର୍ଟେବୁଲ ଲାଗିବ ସେଇଠି କର। ନହେଲେ କଥା ହେବା ସମସ୍ତେ ମିଶିକି ଗୋଟେ ଗ୍ରୁପ ଯେ ଆ ମାନେ କରିବା ମାନେ ମିଶିକି କରିବା ନା ଯିଏ ଯାହା କରେ ଯେମିତି କରିବା ନା। ଆ ଏକାଠି କରିବା ନା କଣ କରିବା ନା ଏଇଟା ଏଇଟା ହିଁ କଥା ହବା ନହେଲେ ହବନି।
ମୁଁ ଭାବୁଛି। ଏମାନେ ଜେ ଜାହା ଘରେ କଣ ଗୋଟେ ଜେ ଜାହା କଲେ ଘରେ କଲେ ସେ ନିଜେ ନିଜେ ଏକା କରିବ। ତ ସେଥିରେ ଖୁସି ନାଇଁ। ଆଉ ମୁଁ ଭାବଛି ଗୋଟେ ଚଉରା ଗୋଟେ ଚଉରାରେ କରିବା ତ ସେଇ ଗୋଟେ ଚଉରା କଲେ ସବୁ ଝିଅ ମାନେ ମିଶିକି କରିବା ସେ ସେଇଠି ମିଶିକି ଗଲେ କଣ ଗୋଟେ ଖୁସି ବାସି ସମସ୍ତ ଛନ୍ତି ଆମେ ସମସ୍ତେ ହଁ ମାନେ ପୂଜାଟା ଭଲ ସରୁ କଲୁ ଶାଢୀ ସୁଢା ପିନ୍ଧିବୁ। ଆମେ ଚାନ୍ଦ କରିବୁ ଚାନ୍ଦ ପୂଜା କରିବୁ ଏମିତି ଗୁଟେ ସମସ୍ତେ ଖୁସି ଆସି ଆଉ ନିଜ ନିଜ ଘରେ କଲେ କଣ ନିଜ ନିଜ କରିବୁ? ଆ ନିଜେ ନିଜେ ଦେଖିବ।
ହଁ ଏଟା ବି ଠିକ ତୁ ଯୋଉଟା କହୁଛୁ ଏଟା ପୁରା ଠିକ୍ ହେଲ ତା ମାନେ ମିଶିକି କଲେ। ଆ ସବୁ ଆଡୁ ଅଳ୍ପ କାମ ହବ। ପୁଣି ଆ ଷାଢୀ ପିନ୍ଧୁଚୁ ଯଦି ଯିଏ ପିନ୍ଧିବ କିନ୍ତୁ ଗୋଟେ ଟାଇମ ଷ ଥାଏ ହେଲା। ଜହ୍ନଟା ଯଦି ଜଲଦି ପଳେଇ ଆସିବ ମାନେ ତମେ ଯଦି ଲେଟ୍ କରିବ ତମେ ବୁଢା ଜଣଙ୍କୁ ଦେଖିବ ପୂଜିବ ଲେଟ। ମାନେ ଲା ଆରଥରକ ଯେମିତି ଲାଷ୍ଟ ପୂଜା କଲେ ଯେମିତି ମାନେ ତମେ ଲେଟ୍ ହେଲା ଶାଢୀ ଫାଢୀ ଗଲା ପିନ୍ଧିଲା ବେଳକୁ ଲେଟ୍ ହେଲା। ତୁ ପୂଜା ଭୁଜି କରୁଥିବୁ ବୋଧେ ହେରା ସବୁ କଲାକୁ ଲେଟ୍ ହେଲା। ମୁଁ ଉଏ ତମ ପୂଜା ପୂର୍ବରୁ ମୋର ଅଧଘଣ୍ଟେ ପୂର୍ବରୁ ସଇଲାଇଁ ପୂଜା। ତ ଲେଟରେ ସିନା ଜହ୍ନ ଆସେ। ତାହେଲେ ବି ଆମେ ସବୁ ପୂଜା ଜଲ୍ଦି ସାରିଦେଇଥିଲେ ମହାନ୍ତି ସାହି ସାଧ ଦେଇ ଥିଲେ ଆମର ସେମିତି ସାରି ଦେଇଥିଲୁ ଭିତର ସାହି ସାରି ଦେଇଥିଲେ ସବୁ ଆସିଥିଲେ ଲେ ଲେଟରେ ଆଇଥିଲା ସବୁ ସାରି ଦେଇଛନ୍ତି ଜଲଦି ସେମିତି ଏଥରକଟା ଜଲ୍ଦି ସାରିଦିଅ ପଛେ ଜହ୍ନ ଲେଟରେ ଆ ସବୁ ଥର ତ କୁମାର ପୂର୍ଣିମା ଯାହା ହେଲେ ବି ସେ ଟିକେ ଲେଟ ରେ ଆସିବ ସେଦିନ ପୂର୍ଣ୍ଣିମାକୁ ଆଉ ସେ ଟିକେ ଲେଟ ରେ ଆସିବ ଆସିବା କଥା ହିଁ ଆସୁଚି କିନ୍ତୁ ସେଇ ଲେଟରେ ଯୋଉଟା ଫାଷ୍ଟ ସେଇଟାକୁ ଆମେ କରିବାକୁ ଯି କି କରିବା କଥା ନା ତ ସେଇଟାକୁ ଦେଖିବା ଏଥରକ କଣ ହଉଚି ଶୁଣ ଏଥରକ କଣ କରିବା କହିଲ ଶାଢୀ ଟା ହଁ ପିନ୍ଧିବା
ହଁ।
ଶାଢୀ ଯୋଉ ପିନ୍ଧିବା ସମସ୍ତେ ଶା ଏକା କଲର ଗୋଟେ ପିନ୍ଧିବା ନହେଲେ ଯଦି ପିନ୍ଧିବା ସବୁ ସମ୍ୱଲପୁରୀ ଏକାଠି ଶାଢୀ ପିନ୍ଧିବା ନହେଲେ ସିନ୍ଥେଟିକର ଏକ ଡିଜାଇନ୍ ପିନ୍ଧିବା ନହେଲେ ଗୋଟେ କଲର ଏକା କଲର ଭେରାଇଟି ଭେରାଇଟି ପିନ୍ଧିବା ଯୋଉଟାକି ମାନେ ଭଲ ଦେଖାଯିବ ଆଖିକୁ ସେମିତି ପିନ୍ଧିବା। ନା କଣ କହୁଚୁ ନା ଡ୍ରେସ୍ ପିନ୍ଧିବା?
ନାଇଁ ଶାଢୀ ପିନ୍ଧିବା କୁମାର ପୂର୍ଣ୍ଣମି ତ ଝିଅମାନଙ୍କ ଆଗେ ଶାଢୀ ନା ଆଉ ଡ୍ରେସ୍ ତ ଆମେ ଏମିତି ସବୁବେଳେ ପିନ୍ଧୁଚେ। ବର୍ଷକୁ ଥରେ ଆସୁଚି ଗୋଟେ ପର୍ବ ଆସୁଚି ମାନେ ତ ଶାଢୀ ପିନ୍ଧିବା। ତ ସେଇଟା ମୁଁ ଭାବୁଚି କି ଗୋଟେ ଫାଷ୍ଟ ସମସ୍ତେ ମିଶି ଗୋଟେ କଥାବାର୍ତ୍ତା ହେବା ନ କଥାବାର୍ତ୍ତା ହେଲେ ହବନି। ହେ ନକଥା ହେଲେ ଯେ କଣ କହିବେ ଆଉ ଆମେ-ଆମେ ସିନା ମନରେ କଥା ହେଇପଇଲେ କଣ ହବା। ଆମେ ସିନା କହିଦେଲେ ପାଞ୍ଚ ଜଣ ଛୁଆଙ୍କୁ ପଚାରି ପଡିବ? ତାଙ୍କ ମତାମତ କଣ ଆଉ କେମିତି-କେମିତି ପୂଜାଟା କେମିତି କରିବା? ମାନେ କେଉଁଠି, ମାନେ ସବୁ ଆଡେ ତ ପୂଜା ଏକା ନୁହେଁ ନା। ଆମେ କଲେ ଗୋଟେ ଅଲଗା। ସେମାନେ ତାଙ୍କର ଗୋଟେ ଅଲଗା ପୂଜା? ଏକାରି ବସିକି ଗୋଟେ ଛୁଆ ଗୋଟେ କଥା ଫାଇନାଲ କରେ କି। କେମିତି ପୂଜା ଅଞ୍ଜଲି କରିବେ କଣ ନାହିଁ ଆଉ।
ହଁ, ଏଟା ବି ଠିକ ତୁ ଯୋଉଟା କହୁଛୁ। ଦେଖିଆ ହଁ ତୁ ଶାଢୀ ପିନ୍ଧିଲେ ଭଲ। ମାନେ ଭଲ ଦେଖାଯିବ। ସେମିତି ତା ସହିତ ମ୍ୟାଚିଙ୍ଗ ସବୁ ପିନ୍ଧିବ। ଭଲ ଲାଗିବ। କିନ୍ତୁ ପୂଜା ଟା କୋଉଠି କଣ କରିବା ହେଟା ଗୋଟେ ଭାବିବା। ଆର ବର୍ଷ ଯେମିତି ଆ ତମ ଗୋଟେ ଯା ଅଲଗା-ଅଲଗା ସବୁ-ସବୁ ଇଏରେ ସବୁ ସମସ୍ତେ ଅଲଗା-ଅଲଗା କଲେ। ନାଇଁ-ନାଇଁ ସେ ତାଙ୍କ ଘରେ ତା କବରେ ଏମତି ଅଲଗା ଅଲଗା କଲେ ଏମିତି ଦେଖାଗଲା ଲାଷ୍ଟକୁ ଗଲାକୁ ସାଙ୍ଗ ହେଇଗଲା। ଲାଭ ଟା କଣ? ତ ଯଦି ତମେ ଅଲନୌଛ ଯେ ତମ ପୂଜା ସଇଲେ ସାଙ୍ଗ ହେଇ ଆମେ ଯିବା ପୋଖରୀକୁ ଯହ୍ନ ଦେ ରଖିବା ଲୁଚିକି। ଏ ଯୋଉ କରିଥିବା ଚାନ୍ଦ ଖାଇବା। ଖଇ ପକେଇବା, ପୂଜା ସରୀ କରିବା କଥା ହେଇକି ସବୁ ତ କରୁଛ। କଣ ପାଇଁ ଗୋଟେ ଜାଗାରେ ନ କରିକି ଦିଟା ଜାଗାରେ କରଛ। ମୁଁ କହିବା ତ ଏଇଟା ଆଉ ଯଦି ବି ଦେଖେ ସମସ୍ତେ ଚାହିଁଲେ ତାଙ୍କ ଚଉରା ପୂଜା ପାଉ ବୋଲି କାରଣ କୁମାରୁ ହଁ ତାଙ୍କ ଘରେ ଝିଅ ଅଛି ଆମ ଘରେ ଦିିଟା ଝିଅ ତ ମୋ ବାବା ତ ମାମା ତ କହୁଛନ୍ତି ହଁ ତମେ ଘରେ କର ତମର ଚଉରା ଖାଲି ପଡିବ ତମେ ଯଦି ବାହାରେ କରିବ ଏଇଟା ତ କେହିଚାହିଁବେନି। ଆମ ଘରେ ତ ଅଛୁ ଆମର ତ ଦିଟା ବୋଉ ମାନେ ଦି ଜଣ ଝିଅ ଅଛି ତ ସେତେଳେ ସେ କହୁଛନ୍ତି ନାଇ ନିଜ ନିଜ ଚଉରା ଟା ପକେଇକି କଁ ପାଇଁ ଇ ଅଲଗା ଚଉରାରେ କରିବ? ସେମିତି ତମ ଘରେ ବି ଭାବିବେ ଆମେ ତ ଦି ଭଉଣୀ ଆମେ ବି ଆମ ଘରେ ସେମିତି କବି କରିପାରିବୁ ଚଗଲି ବି ତ ଚାହିଁବ ତାଙ୍କ ଚଉରରେ ପୂଜା ଟା ମାନେ ଏଁ ତାଙ୍କ ଚଉର ଟା ଆଉ ଖାଲି ପଡିବ କି ସମସ୍ତଙ୍କ ଇଏରେ ମୁରୁଜ ପଡିଥିବ ତାଙ୍କୁ ବି ସେଇଟା ସେଇଟା ଇଚ୍ଛା ହବ। ହଁ ତା ମାମୁଁ ଘର ବୋଲି ଚଳୁଚି କିନ୍ତୁ ଯାହାହେଲେ ବି ସେ ଆଉ ଚାହିଁବ କି ମାନେ ଚଉରାଟା ସେଠି ସେଠି ଦିଆଡୁ ପକେଇଲା କୁ ସେ ବି ହଇରାଣ ହେଇଯିବେ।
ମୋ କ ମୋ କହିବା କଥାଟା ହେଲା କି କାହା ଘରେ ର ପୂଜା ହବନି। ତମ ଘରେ ତମ ଘରେ ହବନି କି ତାଙ୍କ ଘରେ ହବନି କି ଆମ ଘରେ ହେବନି କାହା ଘରେ ହବନି ଗୋଟେ ପରେ ଗୋଟେ ଏ ଚଉରାଟେ ଆମେ କରିବା। ସେଇଠି ଗୋଟେ ମାନେ ଗୋଟେ ମଝିରେ କରନ୍ତେ ସେ କାହାର ବି ଯଦି ହେଇନଥିବ କି ତମ ହେଇନଥିବ କି ଆମର ହେଇନଥିବ। ତାଙ୍କର ବି ହେଇନଥିବ ସେଇଠି ଆମେ କରିବା ପୂଜାଟା।
ହଁ ଏଇ ଆଇଡିଆ ଟା ବି ଭଲ ଲାଗୁଛି।
ଏମିତି ତମ ଘରେ କଲେ ଦେଖ୍ ତମ ଘରେ କଲେ ସେ କହିବେ ତମ ଘରଲୋକେ କହିବେକି ଆଉ ସେମାନେ ତାଙ୍କ ଚୋରା କରୁଛନ୍ତି ଆଉ, ତୁ କାଇଁ ତାଙ୍କ ଚୋରାରେ କରିବୁ ତୁ ଆମ ଚୋରାରେ କର। ସେ ସିଏ ତାଙ୍କର ବି କହିବେ ଆଉ ସିଏ ତ ତାଙ୍କ ଚଉରାରେ କରିଛି ଆଉ ତୁ ଆମ ଚଉରା ରେ କର କାହିଁକି ଏମିତି ଝଗଡା ଆମର ହବ। କାଇଁ ଗୋଟେ ଗୋଟେ ଜାଗାରେ ଆମେ ଗୋଟେ ପର୍ଶିନାଲ ନିଜେ ଗୋଟେ ଖୁବ୍ ମାନ ଗୋଟେ ଚଉଁରାଟେ ଲଗେଇ କାଇଁ ପୂଜା ନ କରିବା ଆମେ ସେଇଠି।
ହଁ ତାହେଲେ ଏଥର କ ତାହେଲେ ଗୋଟେ କାମ କରିବା ତୁ ଯୋଉଟା କହୁଛୁ ସେଇଟା କରିବା। ନହେଲେ ଇଁ ନିଜ ଘରେ ନିଜେ କର। ଯୁ ଏଇଟା ହେଲେ ଯାହାହେଲେ ଗୋଟେ କରିିବା ଯେମିତି ଦେଖେ ମୋର କହିବା କଥା ଯଦି ତମେ ମିଶିକି କରୁନ ଯଦି ଅଲଗା ଅଲଗା କରୁଚ ତାହେଲେ ଗୋଟେ ଜାଗାରେ କଣ ପାଇଁ କରୁନ? ତ କଥା ହେଇକି କରୁଛ କଣ ଏଇ ଟାଇମ୍ ରେ ଆମେ ପୂଜା ବନ୍ଦେଇଲୁ ଏଇ ଟାଇମ୍ ରେ ଆମେ ଚାନ୍ଦ ଉଭେଇଲୁ ଏଇ ଟାଇମ ରେ ଚାନ୍ଦ ଖାଇବା ଏଇ ଟାଇମ୍ ରେ ଯିବା ଏଇ ଟାଇମ୍ ରେ ହଁ ଆସି ତିନି ଜହ୍ନ ଏଇ ଟାଇମ୍ ରେ ଆମେ ଖଇ ପକେଇଲୁ ଆରଥରକ ପୁରା ଆମେ କଥା ହେଇକି ହି ଏଇ ତାଙ୍କ ସାଥିଲୁ ଖାଲି ମୁଁ ଆଗୁଆ ସାଥିଛି ସେମାନଙ୍କର ପିନ୍ଧିବାରେ ଲେଟ୍ ହେଲା ଶାଢୀବୋଲି ସେ ସେମାନଙ୍କର ଲେଟ୍ ହେଲା ଖଇ ପକେଇବାରେ ନା ପୁରା ଆମେ କଥା ହେଇକି ହିଁ କରିଥିଲୁ। ତ ଚରିତର ପୁରା କଥା ହେଇକି କହୁଚ ତାହେଲେ ଅଲଗା କାଇଁ କରୁଚ ମୋ କହିବା ଅର୍ଥ ଏୟା। ମୋ ମୋ ଅପେକ୍ଷା କରିଚନ୍ତି ଆମେ ଆସ୍ ଆମ ଘରୁ ତ ଆ ସାଙ୍ଗ ହେଇକି ଯିବା ପୋଖରି ପାଖକୁ ଜାଣିଥିବୁ ତ ଆରଥରକ ନେଇଥିଲେ। ମୁଁ ବି ଅନେଇଥିଲି ସେମାନକର ଆ ଶଇଲେ ପୂଜା କରିବା ତ ମୁଁ କହିବା ଅର୍ଥ ହଉଚି ଯେ ଯଦି କରୁଚ ପୁରା ସାଙ୍ଗ ହେଇକି କର ଯଦି କରୁଚ ପୁରା ଲା ତୁ ଆଉ ତ ସେମିତି ତ ଅଲଗା ହବନି କାରନ ଆ ଆ ସାଙ୍ଗରା ନା ତିନି ଜଣ ଯାକ ତୁ ବି ସ ଆମ ସଇ ତ ଆମ ସାନ ଭଉଣୀ ମେଘା ସି ତମ ତୋ ଭଉଣୀ ସ ଆମ ସହିତ ମିଶି ଯାଉଚି ଆମ ଝିଅ ପୁଣି ମିଶି ଯାଉଚି ତିନି ଜଣ କହିଆକୁ ଗଲେ ଅଲଗା ଅଲଗା ହେଲେ ତିନି ଜଣ ପୁରା ଏକା। ଗୋଟେ ବ୍ୟାଚ୍ ତ ସେଥିପାଇଁ ଦେଖିଆ ଯଦି ଛଅ ଜଣ ଯାକ ଗୋଟେ ବ୍ୟାଚ ହେଇଥାନ୍ତେ ଦେଖିବୁ କିଛି ବି ପ୍ରୋବ୍ଲେମ ହେଇନଥାନ୍ତା କାହାର ବି। ହଁ ସାଙ୍ଗମାନେ ଛଅ ଜଣ ଯାକ ଗୋଟେ ଜାରେ ପଦୁଆ ପତି ଅଲଗା ଲାଗିଥାନ୍ତା ଏଟା ଭଉଣୀ ହିସାବ ହେଲା ତୁ ମା ମୋ ଘର ହେଲା ବୁ ନିଜ ଘର ହେଲା ବୁ ତ ଦେଖେ କହିଆଉ ଗଲେ ତମେ ଦି ଭଉଣୀ ହେଇଯାଉଚ ଆମେ ସେମିତି ଦି ଭଉଣୀ ହେଇଯାଉଚୁ ତ ସେମାନେ ସେମିତି ଦି ଭଉଣୀ ହେଇଯାଉ ଦେନ୍ ଯାହା ହେଲେବି ମାମୁଁ ଭା ଯୋଉ ଭାଇ ସେମାନେ ବି ଦି ଭଉଣୀ ହେଇ ଯାଉଚନି ନା କିଏ କୋଉଟା କଣ କରିବେ ସେଟା ମାନେ କିଏ କିଛି ଭାବି ପାରୁନାହାନ୍ତି ଦେଖିଆ।
ହଁ ମୁଁ ବି ଆଉଚି ସେଇଆ ହଉ ଆମେ କଥା ହବା ଆମେ କଥା ହେବା କୋଉଟା ସେ ଯୋଉଟା ଉୁଁ ହୁଁ ଜଣେ କହି ଆମେ ସେମା ଯଦି ପାଞ୍ଚ ଅଣ କହିବେ ଗୋଟେ କଥା ଆଉ ଜଣେ ଆଉ ଗୋଟେ କଥା କହିଲେ ହେଟା ହବନି ନା ପାଞ୍ଚ ଜଣ କଥାଟା ରଖାଯିବ। ହେଠି କଥା ହେବା ଯାହା କ ଯୋଉଟା ଠିକ୍ ଲାଗିବ ସେଇଟା କରିବା ମୁଁ ଆଉ ମୋ ମ ତ ଟା ହିଁ ମୁଁ ଏଇଟା ଚାହୁଁଚି କାହା ଘରେ ପୂଜା ହବନି କେବଳ ଗୋଟେ ଜାଗାରେ ଯୋଉ ଚୁଡ଼ା ଲାଗିବ ସେଇଠି ପୂଜା ହବ। ମୁଁ ଚାହୁଁଚି ସେଇଟା ଏମିତି ହେଲେ ବା ବାସ୍ ଭଲ ହଏ ଏମିତି ମିଶିଲେ ସମସ୍ତେ କାମରେ କରିବେ। ଆଉ ନିଜ ନିଜ ଘ ଦେଖ ମୁଁ ନିଜ ନିଜ ଘରେ ବି ମନା କରୁନି ନିଜ ନିଜ ଘରେ କଲେ ତମୁ ନିଜକୁ ପେସର ମାନେ ଅଧିକ ପ୍ରେସର ପଡିବ କି ଅଁ ମୁଁ କେତେ ଯଲ୍ଦି କାମ ସାରିବି ଏକୁଟିଆ ଗଲେ ବହୁତ ନିଜକୁ କଷ୍ଟ ଲାଗିବ ତ ଗୋଟେ ଜାଗାରେ କଲେ କେଇନା ସମତେ ସେଠି ମିଶି ପରିବେ ହଁ ତୁ ମୁର୍ଜ ପକେଇଦବୁ ଧୋଇ ଚୋଉରା ଧୋଇଦବୁ, ତୁ ଭୋଗଟାକୁ ଆଣି କାଟିିକୁଟା ଦବୁ ଆମେ ଚାନ୍ଦ ବନ୍ଦେଇ ଦବୁ ଏମିତି କଲେ ମାନେ କତବ୍ୟ ସମାନ ହେଇଯିବ କେହି କାହାକୁ ରାଗା ଋଷା କରିବେନି।
ହଁ ହଉ ଆଉ ଦେଖେ ଏଇଟା ଆମେ କଥା ହେଇକି କଥା ହବା ଆଉ। ହଉ ଯା କଁ କର ମୁଁ ଯାଉଚି ଖାଇବି ରଖୁଚି।
ହଉ।